ହାଲୋ।
ହାଲୋ ଶୁଭ ସକାଳ।
ଶୁଭ ସକାଳ କେମିତି ଅଛନ୍ତି ମ୍ୟାଡାମ?
ହଁ ମୁଁ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି ସାର୍?
ମୁଁ ବି ବହୁତ ଭଲ ଅଛି ଆଉ ଆଜି ତ ରବିବାର। କଣ ପ୍ଲାନିଂ ଆପଣଙ୍କର ଆଜି?
ହଁ ରବିବାରରେ ସେମିତି କିଛି ପ୍ଲାନିଂ ନାହିଁ ଘରେ ହିଁ ଅଛି କେ ପିଆ କରିବୁ ଆଉ ଦେଖିବା ଯଦି ନା ସମୟ ହବ ତାହେଲେ କୁଆଡେ ବୁଲିବାକୁ ଯିବୁ। ଆଉ ଆପଣଙ୍କର?
ମୁଁ ତ ଏବେ ସକାଳୁ ଜଷ୍ଟ ଉଠିଲି ଉଠିକି ଏବେ ଟିକେ ବ୍ୟାୟାମ କଲି। ବ୍ୟାୟାମ କରିକି ଗରମ ପାଣି ଆଉ ଲେମ୍ବୁ ସେବନ କଲ ଜଳପାନ କରିଛି। ତ ତାପରେ ଦେଖିବା ଛୁଟି ତ ଅଛି ଆଜି ଟିକେ ଘରେ ସମୟ ଦବା। ଆଉ ସେଟା ଆଜି ଅଛି ଆଉ।
ସମୟ ଦବା ଶୁଣିକି ଲାଗୁଛି ଯେମିତି ଆପଣ ଯେମିତି ବାହାରେ କାମ କରୁଛନ୍ତି। ଆପଣଙ୍କ ପାଖରେ ଏତେ ସମୟ ନଥାଏ ଆପଣଙ୍କ ଅ ପରିବାରକୁ ଦବା ପାଇଁ।
ଅ ଯେହେତୁ ମୁଁ ଅଲରେଡି ଗୋଟେ ମ ଚାକିରିରେ ଅଛି ତ ଘରକୁ ସମ ସମୟ ଦେଇ ହୁଏନି ତ ଯେହେତୁ ଛୁଟି ଅଛି ଆଜି ଘରେ ଟିକେ ସମୟ ସମସ୍ତ ମା ବାପାଙ୍କ ସହ ସମ ଟାଇମ୍ ଟିକେ ଦବା ତା ସହ ଘରେ କିଛି ନିଜେ ବି ନିଜ ରୋଷେଇ କରିବା। ତ ଆଜି ଇଛା ଅଛି କିଛି ରୋଷେଇ କରିକି ସମସ୍ତେ ମିଳିମିଶି ଖାଇବୁ। ଯାହାଦ୍ଵାରା କି ଗୋଟେ ପରିବାରରେ ଗୋଟେ ଖୁସିର ମୁହୂର୍ତ୍ତ ଆସେ ବୋଲି ମୁଁ ଆଶା ରଖେ।
ଆଚ୍ଛା ଆପଣ ଆଜି କଣ ରୋଷେଇ କରିବେ ବୋଲି ଭାବିଛନ୍ତି?
ମୁଁ ଆଜି ଚିକେନ୍ କରି କରିବା ପାଇଁ ଭାବିଚି।
ହଁ ଆଜି ତ ରବିବାର ରବିବାର ତ ସମସ୍ତେ ଆମିଷ କୁ ହିଁ ଅନେଇକି ଥାନ୍ତି, ମତେ ଯେମିତି ଲାଗେ।
ହଁ ଠିକ କହିଲେ କାରଣ ସବୁଦିନ ତ ଆମେ ବାହାରେ ରହୁଚୁ, ବାହାରେ ଖାଇବା ପିବା ଠିକ ବି ହଉନି ତ ଘରେ ଗୋଟେ ଦିନ ରହିଲେ ଚିକେନ୍ କି ମଟନ୍ ଯାହାବି ଆପଣଙ୍କ ଇଚ୍ଛା ତ ଚିକେନ୍ କଷା କରିବାର ଆଜି ମୋର ପ୍ଲାନିଂ ଅଛି।
ଆପଣ କରିବେ ନା ଆପଣଙ୍କ ମା କରିବେ କ କିଏ କରିବ ଆପଣଙ୍କ ଘରେ?
ନାଇଁ ମୁଁ କରିବି ଆଜି ଯେହେତୁ ମୋର ଇଚ୍ଛା ଅଛି, ଘରେ ତ ମା ଚିକେନ୍ ଖାଆନ୍ତିନି।
ଅହ ହଁ।
ତାଙ୍କ ପାଇଁ ଛତୁ ଅଲରେଡ଼ି ଆସିଚି।
ଆଚ୍ଛା ଛତୁ ବି ଆପଣଙ୍କୁ ରାନ୍ଧି ଆସୁଚି।
ହଁ ମତେ ବି ଛତୁ ବହୁତ ପସନ୍ଦ କିନ୍ତୁ କଥା ଏଇଆ କି ମତେ ଛତୁ ରାନ୍ଧିବାଟା ଏତେ ଜଣା ନାହିଁ।
କାହିଁକି ଛତୁ ତ ଆପଣ ଛତୁ ମାର୍କେଟ ରୁ ଆଣିଲେ ତାକୁ ଧୁଆ ଧୁଇ କରି ରଖି ସ ସଫା କରିବେ ତାକୁ ପ୍ରଥମେ ଯାଇ ଆପଣ କଣ ଆଇଟମ କରିବାକୁ ଚାହୁଁଛନ୍ତି ଛତୁ ଉପରେ?
ମୁଁ ଛତୁ ବେସର ମତେ ଭାରି ଭଲ ଲାଗେ ଖାଇବା ପାଇଁ।
ଛତୁ ବେଶର ଭଲ ଲାଗେ ତ ପ୍ରଥମେ ଆପଣ ଛତୁ ଆଣିବେ, ଛତୁ ଯେମତି ଭାଜିଆ କଥା ଆପଣ ଇଏ ଆଁ ପ୍ୟା ପ୍ୟାନ୍ ନେବେ ପ୍ୟାନ୍ ରେ ତେଲ ପକେଇବେ ତେଲ ପକେଇକି ଛତୁ ପ୍ରଥମେ ଭାଜିକି ତାକୁ ବାହାର କରିଦେବେ ଆଁ ତା ସହ ଆମର ବେସର ପାଇଁ ଆପଣଙ୍କର ଜିରା, ଅଦା, ରସୁଣ, ଆଉ ସୋରିଷ ଆଁ ତାକୁ ମୁଁ କଞ୍ଚା ଲଙ୍କା ବା ଶୁଖିଲା ଲଙ୍କା ତାକୁ ଆପଣ ଗ୍ରାଇଣ୍ଡିଙ୍ଗ କରିକି ରଖିଦେବେ ପୁରା ଉ ଶିଳବଟା ହଉ କି ଗ୍ରାଇଣ୍ଡର ରେ ହଉ ତାକୁ ଗ୍ରାଇଡିଙ୍ଗ କରି ସାରଲେ ସେମତି ଆପଣ ଗୋଟେ ପୁ ଉଁ ଟେଇକି ତାକୁ ବେଶୀ ଢାଳିବେ, ବେସର ଢାଳିକି ଛତୁ ପକେଇବେ, ସେ ଆପଣ ଚାହିଁବେ ଯଦି ଆଳୁ ବି ପକେଇ ପାରିବେ। ଆଉ ଗୋଟିଏ ଖଟା ପାଇଁ, ଯେମିତି ବେସର ପାଇଁ, ଖଟା ଦରକାର ଭଲ ଲାଗେ। ତ ଟମାଟ ବି ପକେଇ ପାରିବେ, ତା ସହ ଆମ୍ବୁଲ ବି ପକେଇ ପାରିବେ, ଉଁ ଟମାଟ ନା ଆମ୍ବୁଲ? ହଁ ପସନ୍ଦ।
ହଁ ମତେ ତ ଟମାଟୋ ପସନ୍ଦ।
ଭଲ ଲାଗିଲା, ଭଲ କଥା। ତ ଆପଣ ଦେଖନ୍ତୁ ଏବେ ତ, ଦେଖନ୍ତୁ ଆମର ଆପ ଯେମିତି କହିଲେ, ଆପଣଙ୍କୁ ଖାଇ ରେ ରୁଚି ରଖୁଛନ୍ତି। ତ ଏବେ ଅଁ ଆମର ସ୍ଵୟଂସହାୟକ ଗୋଷ୍ଠୀ ମାନେ ସେମାନେ ବି ବହୁତ୍ ସାରା ଖାଇବା ବନଉଛନ୍ତି। ମାର୍କେଟରେ ରେ ଆମର ହେଲା କି ମିଶନ ଶକ୍ତି କ୍ୟଫେ୍ ହେଲା କି ଷ୍ଟଲ୍ ମାନଙ୍କରେ କିଛି ଜିନି
ହଁ ହଁ ସେମାନେ ମ ବନାନ୍ତି। ଏବେ ତ ମାଣ୍ଡିଆର ସବୁ ସେମାନେ ବନାନ୍ତି। ମୁଁ ବି ଖାଇଛି ମାଣ୍ଡିଆ କି କଉ ମାଣ୍ଡିଆ ବରା ମାଣ୍ଡିଆ କାକେରା ବହୁତ ଜିନିଷ ଆସୁଛି ଏବେମାକିଆ ମାନେ ବଜାର କୁ ମାଣ୍ଡିଆ ରେ ସେମାନେ ମାଣ୍ଡିଆ ଉପରେ ବହୁତ ଅଧିକ ନଜର ରଖିକି ସବୁ ଜିନିଷ ବନଉ ହନ୍ତି।
ହୁଁ କାରଣ ସରକାର ଆଗରୁ ପ୍ରୋତ୍ସାହନ ଯେମିତି ଧାନକୁ ଦଉଥିଲେ ଗହମକୁ ଦଉଥିଲେ। ମାଣ୍ଡିଆକୁ ପ୍ରୋତ୍ସାହନ ଦଉଚନ୍ତି। ତା ସହ ମାଣ୍ଡିଆ ର ବିକ୍ରି କିଭଳି ଭାବରେ ଅଧିକ ରୁ ଅଧିକ ହବ ସେଥିପାଇଁ ମିଶନ ଶକ୍ତି ମା ମାନଙ୍କ ଏଥିରେ ସାମିଲ କରାଯାଇଚି ବହୁତ ସାରା ସୟଂ ଯାହାର ଗୋଷ୍ଠୀଙ୍କୁ ଗମେଣ୍ଟର ବ୍ୟାଙ୍କରୁ କମ୍ ସୁଧରେ ଲୁଣ ଲ ଋଣ ଦିଆଯାଇ ଇଚି ଯାହାଦ୍ଵାରା କି ସେମାନେ ସ୍ୱାବଲମ୍ବୀ ହେ ହେଇପାରିବେ ଏବଂ ସରକାରଙ୍କ ତରଫରୁ ଯାହାବି ସହାୟତା ତାଙ୍କ ପ୍ରତି ଡା ତାଙ୍କୁ ପ୍ରଦାନ କରାଯାଉଛି ଆମର ଉମାସ ମାଧ୍ୟମରେ ସେମାନଙ୍କୁ ମଧ୍ୟ ବହୁତ ସାରା ସହାୟତା କରିବା ଯେମିତି ଆମର ରହିଲା କିଛି ମହୋତ୍ସବ ରହିଲା କିଛି ପର୍ବପର୍ବାଣୀ ହେଲା। ଲା କି କିଛି ଆପଣଙ୍କର ମିଶନ୍ ଶକ୍ତି କ୍ୟାଫେ୍ ହେଲା ତ ସେମାନଙ୍କୁ ସେମାନଙ୍କର ଆମର ଅଲଗା ରାଜ୍ୟରେ କିଛି ମହୋତ୍ସବ ହେଇଛି ସେଇ ଜାଗାକୁ ଯିବା ପାଇଁ ଯିବା ଆସିବା ଖର୍ଚ୍ଚ ତାଙ୍କର ଯୋଉ ଟଲ ର ଖର୍ଚ ସବୁ ଖର୍ଚ୍ଚ ଗୋଟେମାସ ଦ୍ଵାରା ସରକାର ବହନ କରନ୍ତି, ଯାହା ଦ୍ଵାରା କି ଯୋଉମାନେ ଯେକୌଣସି ସଞ୍ଚୟ ଗୋଷ୍ଠୀ ସେଠିକି ଯିବେ ତାଙ୍କର କିଛି ଜିନିଷ ହାତ ତିଆରି ଜିନିଷ ହଉ କି କିଛି ପିଠା ପଣା ମିଠା କି ଆପଣ ସେ ଯାହାବି ବୋଲେ ବନଉଛନ୍ତି ତାକୁ ସେଠାରେ ବିକ୍ରୟ କରିବେ ଓ ସୁନ୍ଦର ମମ ବଲେ ମାର୍କେଟ ଠାରୁ ଭଲ ଦରରେ ବି ବିକ୍ରୟ ପାଇ ସେଥିପାଇଁ ସରକାର ଧ୍ୟାନ ଦଉଛନ୍ତି। ଯାହାଦ୍ଵାରା କି ସେମ୍ ମାନେ ଆର୍ଥିକ ସ୍ଥିତିରେ ବହୁତ ସୁଦୃଢ଼ ହବା ସହ, ତାଙ୍କର ନିଜେ ବି ସ୍ୱଭାବଲମ୍ବୀନି ହେଇପାରିବେ। ତ ଆପଣ ମିଶନ ଶକ୍ତିରେ ଅଛନ୍ତି, ଆପଣଙ୍କ ସ୍ୱୟଂସହାୟକ ଗୋଷ୍ଠୀରେ?
ନାଇଁ ମୁଁ ତ ମିଶନ ଶକ୍ତିରେ ନାହିଁ କିନ୍ତୁ ମୁଁ ମିଶନ ଶକ୍ତି ବିଷୟରେ ବହୁତ କିଛି ଶୁଣି ଚି ଏବଂ ଆମ ଆଖପାଖରୋ କ ଲୋକ ସ୍ତ୍ରୀ ଲୋକ ବହୁତ ଜଣ ଅଛନ୍ତି ମିଶନ ଶକ୍ତିରେ ଯୋଉମାନେ ଯାଆନ୍ତି କାମ। କାମ କରିବାକୁ ଏବଂ ମୁଁ ଦେଖିଛି ସେମାନେ ଏବେ ଆର୍ଥିକ ଭାବେ ବହୁତ ସବଳ ହୋଇସାରିଛନ୍ତି। ଅ ସେମାନଙ୍କର ଆଗୁରୁ ଯେପରି ଭାବେ ତାଙ୍କର ଅ ଥିଲା ରୂପରେଖା ଏବେ ବହୁତୁ ମାତ୍ରାରେ ସେ ମାନେ ଅଗ୍ରସର ହୋଇ ସାରିଛନ୍ତି ଆଉ ଭଲ କାମ ବି ମଧ୍ୟ କରୁଛନ୍ତି ଏଥିଦ୍ଵାରା ସେମାନଙ୍କ ଘର ଲୋକ ବି ମଧ୍ୟ ଏବେ ଟିକେ ଖୁସିରେ ଅଛନ୍ତି, ଆଉ କହିବାକୁ ଗଲେ ଏଟା ଗମେଣ୍ଟର ଗୋଟେ ଭଲ ପଦକ୍ଷେପ। ଏଇଭଳି ଲୋକମାନଙ୍କ ପାଇଁ କାହିଁକିନା ସମସ୍ତେ ବି ସମସ୍ତଙ୍କର ହକ୍ ଅଛି ରୋଜଗାର କରିବା ଏବଂ ଆ ଆଗୁକୁ ବଢିବା, ଆପଣଙ୍କ ସହିତ ଆପଣଙ୍କର ଏତେ ଭଲ ଚିନ୍ତାଧାରା ଦେଖିକି ମତେ ବହୁତ ଖୁସି ଲାଗିଲା କି ଏଭଳି ଲୋକ ଲୋକମାନେ ମଧ୍ୟ ଅଛନ୍ତି ଆଚ୍ଛା ଆଉ କିଛି କହିପାରିବେ ସ୍ଵୟଂସହାୟକ ଗୋଷ୍
ହଁ ଆପଣ ଚାହିଁଲେ ଏଥିରେ କଣ କରିବେ ଆମର ଯେମ କିଛି ଆତ୍ମ ନିର୍ଭରଶିଳ ଯୋଜନା ରହିଲା, କି ଆପଣଙ୍କର ଦକ୍ଷତା ବିକାଶ, କି ଆପଣଙ୍କ ଯୋଉ ସାମାଜିକ ସର୍ବେ ସଚେତନତା ଆମେ ସ୍ୱୟଂ ସୟା ଗୋଷ୍ଠୀଙ୍କୁ ଆଗ ନଉଛୁ କାରଣ ଦେ ମା ମାନେ ହେଲେ ଘର ର ମୁର କହିଲେ ଘରର ଚଳଉଥିବା ଲୋକ ହେଲେ ମା। ତ ଆମେ ତାଙ୍କର ଯା ହେଲା ତାଙ୍କର ମାନସିକ ସ୍ତର ସ୍ତରକୁ ଆମେ ଲେକିନ ସୁଦୃଢ କରି ବା ତାକୁ ସକ୍ଷମ କରିବା। ତା ସହିତ ତାଙ୍କର ଦକ୍ଷତା ବି ବିକ୍ୟାଶ ମନେକର ଗୋଟେ ଲୋକ ସେ ଲେ ଇ ଶିଖିଛି। କିନ୍ତୁ ତାକୁ ଯେମତି ପୁରା ସବୁୁର ଦକ୍ଷ ଆସିଲେ ଶିଖି ଅ ତା ଓ ସେ ପ୍ରଶିକ୍ଷଣ ସୁବିଧା ନବା, ତାକୁ ସିଲେଇ ଶିଖେଇବା, ତା ଦ୍ଵାରା କଣ ହବ ସେ ଉମ ତା ଦ୍ଵାରା ସେ ସିଲେଇ ବି ଶିଖି ପାରିବ ଆଉ ଗଭମେଣ୍ଟ ରୁ କିଛି ଆର୍ଥିକ ସହାୟତା ପାଇଲା କିଛି ଘରେ ଉମ ମେସିନ ପକେଇଲାଅଁ ଜିନିଷ ତିଆରି କଲା, ମାର୍କେଟରେ ଯାଇକି ଡାଇରେକ୍ଟ ବିକି ପାରିବ। ସେଇଟା ବି ଗୋଟେ ଭଲ କଥା ହେଲା। ଆ ଆପଣ ପଶୁପାଳନ ହେଲା ଆପଣ ଛେଳି, ମେଣ୍ଢା, ଗାଈ ଇ ସେଟା ବି ଆପଣ ଆଣି ପଶୁପାଳନ କରିପାରିବେ। କି ଯୋ ହସ୍ତତନ୍ତ୍ର ଶି ଶିଳ୍ପ ହେଲା ଯେମିତି ଆମର ବୁଣାକାର। ସେଟା ବି କରିପାରିବେ। ଆଉ ରହିଲା କଣ କହିଲେ ଆପଣ ଖାଦ୍ୟ ମେନ ହେଲା ଖାଦ୍ୟ ଏବେ ତ ଖାଦ୍ୟରେ ବି ଖାଦ୍ୟ ବନେଇକି ଲୋକମାନେ ବିକୁଛନ୍ତି। ତା ସହ ମିଶନ ସେତି କାଠେ ବି ଅ ଟି ବ୍ଲକରେ ଗୋଟେ ଗୋଟେ ଖୋଲା ଅଛି। ଯାହା ଦ୍ଵାରା କି ଲୋକମାନେ ସେଠାରେ ଯାଇ କମ ମୂଲ୍ୟରେ ଖାଦ୍ୟ ବି ଖାଇ ପାରିଲେ ତା ସହ କଣ ହବ ସେମାନଙ୍କର ଅ ମହିଳା ମାନେ ଯୋଉ ସ୍ୱୟଂ ଗୋଷ୍ଠୀ ସେମାନଙ୍କର ଆର୍ଥିକ ଉମ ଅବସ୍ଥା ସୁଦୃଢ ହବ ତା ସହ ଆମର ସଂଘ ଯୋଉ ରହିଲା ଉମ ଆପଣଙ୍କର ସରକାରଙ୍କ ତରଫରୁ ତାଙ୍କ ସବୁଆଡେ ପ୍ରୋତ୍ସାହନ ବି ହେଲା ତାଙ୍କ ଘର ଭଡା ଯାହା ବି ରହିଲା ଗୋଭମେଣ୍ଟ ସବୁ ବହନ କରୁଛି ସେମାନେ ବୋଲେ ନିଜେ ଆର୍ଥିକ ରୂପରେ ସୁ ସୁଦୃଢ ହେଇପାରିବେ ତ ଆପଣ ଆର୍ଥିକ ସୁଦୃଢ ତା ପାଇଁ ଆପଣ କଣ ପ ନିଜେ ପଦକ୍ଷେପ ନଉଛନ୍ତି। ପାଠ ପଢୁଛନ୍ତି କି ଆପଣ କଣ କରୁଛନ୍ତି?
ମୁଁ ତ ଏବେ ପାଠ ହିଁ ପଢୁଛି ଅ ଆମ ଘରେ ଆର୍ଥିକ ଭାବରେ କେବଳ ଅ ମୋର ଅ ଉମ ଯିଏ ଅ ପିତା ଶ୍ରୀ ହିଁ କେବଳ ଅଛ ନ୍ତି। କିନ୍ତୁ ମୁଁ ବି ଚାହୁଁଛି ତାଙ୍କୁ ବହୁତ ଜଲଦି ଅ ତାଙ୍କୁ ସାହାଯ୍ୟ କରିବାକୁ। ସେଥିପାଇଁ ମୁଁ ବି ଏବେ କା କାମ କ କାମ କରିବାକୁ ଚାହୁଁଛି। ମୁଁ ଆଉ ମୁଁ ଜାଣିବାକୁ ଚାହୁଁଛି କି ଏଇ ଯୋଉ ସ୍ଵୟଂସହାୟ ଗୋଷ୍ଠୀ କେବଳ ମା ମାନେ ରହିପାରିବେ ନା ଆମ ଭଳି ଝିଅ ମାନେ ବି ମଧ୍ୟ କାମ କରିପାରିବେ।
ଏଥିରେ ମା ଆଉ ଝିଅ ଉମ ସମସ୍ତେ ରହିପାରିବେ ଯାହାର ବୟସ ଅଠର ବର୍ଷରୁ ଅଧିକ। ତା ହୋଇଥିବ ଯେ ସେ ସ୍ୱୟଂ ସହାୟ ଗୋଷ୍ଠୀ ର ମେମ୍ବର ବି ହେଇପାରିବ ବା ସ୍ୱୟଂ ସହାୟ ଗୋଷ୍ଠୀରେ ସେ ଭାଗିଦା ଦାର ହେଇପାରିବ। ପ୍ରଥମେ କଣ କରିବେ ଆପଣଙ୍କ ଅଞ୍ଚଳରେ ମହିଳା ମାନଙ୍କୁ ନେଇକି ଗୋଟିଏ ଗୋଷ୍ଠୀ ତିଆରି କରିବେ।
ଆ ଆଚ୍ଛା ସେ ଯୋଉ ଗୋଷ୍ଠୀ ହବ ସେଥିରେ ମୁଖ୍ୟତଃ କେତେ ଜଣ ଲୋ କ ରହିବା ମାନେ ସୀମିତ ତ କିଛି ଗୋଟେ ଥିବ ନା।
ପାଞ୍ଚ ଜଣରୁ ଉର୍ଦ୍ଧ। ପାଞ୍ଚ ଜଣ ରୁ ଉର୍ଦ୍ଧ୍ୱ ଆପଣ ଗୋଟେ ସଂଘ ତିଆରି କରିବେ। ଯୋଉ ସଂଘରେ କି ଆପଣ ପ୍ରଥମେ ମେମ୍ବର ହେବେ ସେଥିରେ ଆ ପ୍ରଥମେ ସଞ୍ଚୟ କିଛି ପଇସା ସଞ୍ଚୟ ବି କ କରିପାରିବେ। ଋଣ ବି ଆଣିପାରିବେ। ତ ଯା ଦ୍ଵାରା କଣ ହବ ଆପଣ ଯେମିତି ଆପଣ ବ୍ୟାଙ୍କରେ ସଞ୍ଚୟ କରୁଛନ୍ତି ଏ ସଞ୍ଚୟ କଲେ, ସଞ୍ଚୟ କରିକି ଆପଣଙ୍କୁ ଯେମିତି ଆମେ ଉମ ଗାଁରେ ଯେମିତି ସୋସାଇଟ ରହିଲା ସେ ଟାଇପ ର ପ୍ରଥମେ ଆଣିପାରିବେ। ଆଉ ରହିଲା ସେଠି ଆପ ଣ କରିପାରିବେ। ଆପଣ ନିଜର ଯାହାବି ଅସୁବିଧା ହଉଛି କି ଆପଙ୍କର ଫ୍ୟାମିଲିରେ କିଛି ଅସୁବିଧା ହେଲା କି ପଇସାର ଅସୁବିଧା ହେଲା ଆପଣ ସେଠୁ ଆପଣ ସଞ୍ଚୟ ଆସିବୁ ସିଧାସଳଖ ଆଣି ପାଇଲେ। ସେଟା ବି ଆପଣ କଣ ଭଲ ସୁ ସାହାୟତା ଦେଲା। ବିନା କାଗଜ ପତ୍ର ବା ବିନା ଉମ ଜିନଝଟକା ଆପଣ ସେଠୁ ପଇସା ଆକାରରେ ଆପଣ ଆଣିପାରିବେ।
ଏଇଟା ତ ବହୁତ ଭଲ ପଦକ୍ଷେପ ଅଛି ଗଭର୍ଣ୍ଣମେଣ୍ଟ ର ଶୁଣିକି ବହୁତ ଭଲ ହେଲା କି ଆଜିିକାଲି ସେ ନା ନାରୀ ମାନଙ୍କ ପାଇଁ ବହୁତ କିଛି କରି କରିଆସୁଛନ୍ତି। ଯେମିତିକି ଆ ଇଟା ତ ଗୋଟେ ବଡ ବ ବହୁତ ବଡ ପଦକ୍ଷେପ ଏ ଯାହାବି ସ୍ଵୟଂ ସହାୟକ ଗୋଷ୍ଠୀ, ଏହା ଦ୍ଵାରା ବହୁତ ଲୋକ ବହୁତ ତ ଲୋକଙ୍କର ମାନେ ଅ ସେମାନେ ଆର୍ଥିକ ଭାବେ ସବଳ ହେଉଛନ୍ତି ତା ବ୍ୟତୀତ ଏବେ ଯେ ଯେ ସବୁ ଯୋଜନା ବାହାରିଛି ସେ ସୁଭଦ୍ରା ଯୋଜନା ହଉ ଯୋଉଥିରେ କି ଅ ସେମାନେ ଅ ଆହୁରି ସୁଦୃଢ ହେଉଛନ୍ତି। ଅ ଏସବୁ ଜିନିଷ ବହୁତ ଖୁସି ଲାଗିଲା ଶୁଣିକି। ଆ ମୁଁ ତ ବହୁତ କମ ଯୋଜନା ଜାଣିଛି ଅ ଗଭମେଣ୍ଟର ଆପଣ ମତେ ଲାଗୁଛି ଆପଣ ବହୁତ ଅଧିକ ଜାଣିଛନ୍ତି ତ ସେଇଭଳି ଆଉ କିଛି ଅଲଗା ଯୋଜନା ଅଛି କି?
ଆପଣ ଜଣି କହିଲେ ସୁଭଦ୍ରା ଯୋଜନା ସୁଭଦ୍ରା ଯୋଜ ଲୋକ ବହୁତ ସାରା ମ ମା ମାନେ ତାକୁ ଉଁ ବହୁତ ସାରା ଆର୍ଥିକ ରୂପେ ସ ସହା ୟତା ଦିଆ ହଉଛି ସରକାରଙ୍କ ତରଫରୁ ପାଞ୍ଚ ବର୍ଷରେ ପଚାଶ ହଜାର ଟଙ୍କାର ଅଁ ରାଶି ବି ପ୍ରଦା କରାଯାଉଛି ଆପଣ ଙ୍କ ଯାହାର ବୟସ ଏକୋଇଶ ବର୍ଷରୁ ଅଧିକା ହୋଇଥିବ ଆଉ ଷାଠିଏ ବର୍ଷରୁ କମ ହୋଇଥିବ ସେଇ ମା ବା ଅ ଝିଅ ମାନଙ୍କୁ। ଉ ସରକାରଙ୍କ ତରଫରୁ ଏହି ମ ଯୋଜନା ରେ ଆର୍ଥିକ ସହାୟତା ଦିଆହଉଛି ଯା ଦ୍ୱାରା କି ସେମାନେ କିଛି ବ୍ୟବ ସାୟ ହେଲା କିି ଆପଣ ଯୋଉ ପଇସା ଆପଣ ପାଞ୍ଚ ହଜାର ଟଙ୍କା ଗୋଟେ କି ଥରକେ ପାଇଲେ ଆପଣ ଛୋଟିଆ ଦୋ ଦୋକାନଟା ଦେଇପାରିବେ ଦୋକାନ ଟା ବଢିଲେ ଆପଣ ମା ପ ଆର୍ଥିକ ରୂପେ ସୁସଦୃଢ ହେଇପାଇଲେ ତା ସହ ଆପଣଙ୍କର ତାର କ୍ରାଇଟେରିଆ ରହୁଛି ଆପଣଙ୍କର ଆଁ ବାର୍ଷିକ ଆ ଯୋଉ ଆୟ। ଧବଳ ଥିଲା ଆୟ ଦଶହଜାର ଟଙ୍କା ରୁ ଅଧିକ ହେଇଥିବା କମ ହେଇଥିବା ଦରକାର ଆଉ ଇନକମ୍। ଟ୍ୟାକ୍ସ ଆପଣ କିଛି ଦଉନଥିବେ ଆଁ ତା ସହ ଆପଣଙ୍କର ଘରେ ସରକାରୀ ଚାକିରିଆ କେହି ନଥିବେ। ତାହେଲେ ଆପଣ ଏଇ ଯୋଜନା ପାଇଁ ଆପଣ ଅଁମ ଏ-ଏ-ଏଲିଜିବୁଲ ହେଇପାରିବେ। ଆଉ ରହିଲା ଆପଣ ଉଁ ସେଥିରେ କଣ ଯେମିତି ସରକାର ଏବେ ଲକ୍ଷପତି ଦିଦି। କୋଟିପତି ଦଦି ଅଁ ଯେମିତି ଆପଣ କରୁଛନ୍ତି ଆପଣ ତା ମାଧ୍ୟମରେ ଆପଣ ସ ସୁ ଯଉ ଦିନ ଯଉ ପଇସା ପାଇଲେ ତା ଦ୍ୱାରା ଆପଣ ଟି କିଛି ବ୍ୟବସାୟ କରିବେ ଆପଣ ବି ନିଜେ ଲକ୍ଷ୍ୟ ପତି ଦିଦି ହେଇପାରିବେ ବୋଲି। ମୁଁ ଆଶା ରଖୁଚି ଆପଣ ଲକ୍ଷପତି ଦିଦି ହେବାକୁ ଚେଷ୍ଟା କରିବେ।
ନିହାତି ଚେଷ୍ଟା କରିବି ଯଦି ଲକ୍ଷପତିର କଥା ଲକ୍ଷପତି କଣ ମୁଁ ତ କୋଟିପତି ଦିଦି ହବାକୁ ବି ଚେଷ୍ଟା କରିବି ଆ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆପଣଙ୍କ ଚିନ୍ତା ଧାରା ମତେ ବହୁତ ଖୁସି ଲାଗିଲା। ଅ ଆଶା କରୁଛି ମୁଁ ଆପଣଙ୍କ ସହିତ ଏମିତି ହିଁ କଥା ହଉଥିବି।
ହଁ ଧନ୍ୟବାଦ ଆପଣ ମୁଁ ଆପଣଙ୍କ ସହ କଥା ହେଇ ବି ମତେ ବହୁତ ଖୁସି ଲାଗିଲା। ରଖୁଛି ଆଜ୍ଞା ଧନ୍ୟବାଦ।